ଗୁଡ ମର୍ଣ୍ଣିଂ କଣ କରୁଛ?
କଣ ଏ ରୋଷେଇ କରୁଥିଲି ତ ଏଠି ବସିଛି। ତମ ଟିକେ ମେସେଜ କରିଦେଲି।
ହଁ ପୁଅ?
ପୁଅ ଏଠି ଫୋନ ଦେଉଛି ତ।
ହଁ। ତମେ ତ ମୋବାଇଲ ଧରିଚ ସେ କାହା ମୋବାଇଲ ଧରିଛନ୍ତି? ଆମର ରୋଷେଇ ଚାଲିଛି, ନାଇଁ ନାଇଁ ଚାଲିଛି ନା ଆମର ଖାଇଲା ବେଳକୁ ଦିଟା ବାଜୁଛି ଆଉ।
ବୋଉଙ୍କ ଫୋନ୍।
ଓ ହୋ। ନାଇଁ ରୋଷେଇ ଚାଲିଛି ଗ୍ୟାସ୍ ପାଇଁ ଦିଅର ଯାଇଛନ୍ତି।
ହଁ।
ହୁଁ ହୁଁ ମୁଁ କହିଲି ଆମର ରୋଷେଇ ଚାଲିଛି।
ହଁ। କଣ ଆଜି ଆଇଟମ୍ କଣ?
ଆଜି ଡାଲି କରିଚି
ଆଜି ତ ସୋମବାରେ,
ହୁଁ।
ତମେ ସୋମବାର କର?
ମୁଁ ସୋମବାର କରିଛି।
ଆଉ ତମେ ଏକୁଟିଆ ନା ତମ ଯାଆ ବି କରନ୍ତି?
ନାଇଁ ନାଇଁ ମୁଁ ଏକା କରେ।
ଓ ହୋ।
ହଁ ଏକୁଡିଆ କରେଯେ ଆରୁଆ ଭାତତ ବସେଇବି ଆଉ ଯେଉ ଚୁଲି ରେ ଚାଲିଛି ନା ଗ୍ୟାସ୍ ପାଇଁ ସେ ଯାଇଛନ୍ତି ହଁ ଖାଲି ହରଡ଼ ଡାଲି ସରିଛି ଆଉ ହରଡ଼ ଡାଲି ସରିଛି ଛୁଇଁ ଆଳୁ ଭାଜିଛି ସମସ୍ତେ ଭାତ ଖାଇବେ ବେଲିକା। ଆଉ ଏଇନା କି କରିବି ଆଉ ସବୁ ଆଉ ଆଉ ତମର ରୋଷେଇ ଶଇଲାଣି ନା ସକାର ବଳି ନା ଟିକେ ଡେରିରେ?
ନାଇଁ ମୁଁ ଟିକେ ବସେଇ ଦିଏ ସକାଳ ବେଳା କଣ ଏଇ ଯୋଉ ଖରା ହଉନି କି ହଁ ସେଥିପାଇଁ ଟିକେ ଜଲ୍ଦି ବସେଇଦଉ। ଚଉ ଭାତ ହେଇସାରିଲାଣି ଆଉ ଡାଲମା ବସିଛି କଲରା ମସଲା ଦେଇ ଭଜା ହବ।
ଓ ହୋ।
ତୋ ପାଇଁ ଦିଟା ଆରୁଆ ଭାତ ହବ ଆଉ। ହଁ ସିଏ ସୋମ୍ବାର କରନ୍ତି ମୁଁ ଗୁରୁବାର କରେ।
ଓହୋ।
ହଁ।
ମୁଁ ଯହାବି ଗୁରୁବାରେ କରୁଚି ଗୁରୁବାରେ ସେ ଖାଉନି ଉଷୁନା ଖାଉନି।
ଉଁ ଗୁରୁବାରେ ବି କର?
ମୁଁ କରେନି ମୁଁ ଖାଲି ସୋମ୍ବାରେ କରୁଛି ମୁଁ ଖାଲି ସୋମ୍ବାରେ କରୁଛି। ହୁଁ।
ଆଜି ଆଉ।
ଝିଅ ହେଇ ତାଙ୍କ ପଟେ ଅଛି ତ। ସେ ସୀମା ଜଣେ ତାଙ୍କ ପାଖରେ ସେ ଅଛି।
ଓହ ଆଉ ଇଏ କିଏ କାନ୍ଦୁଚନ୍ତି ତମ ଯାଙ୍କ ପୁଅ? ସେ କେତେ ବର୍ଷର?
ବର୍ଷ କର।
ବର୍ଷକର ଓହୋ ସେ ତମ୍ ପାଖେ ରେ କିଏ ଅଛନ୍ତି ନା କଣ?
ହଁ ଏଇଠି ଅଛି ମୋ ପାଖେରେ ତା ମା ଯାଇଛି ବାରିପଟ ତ ହଁ ବାରିପଟୁ।
ଓହୋ ଠିଆ ଠିଆ ବୋଧେ ହବଣି ତାହେଲେ?
ହଁ ଠିଆଠିଆ ହଉଛି ଟିକେ ଟିକେ ଚାଲ୍ଲାଣି ବି।
ଓ ହ ହୁଁ। ହଏ। ହୁଁ ହଁ ବା ଛୁଆଗୁରା ଭାରି ଦୁଷ୍ଟ ହଉଛନ୍ତି। ଅ ଅଇଖାତ ତାଙ୍କ ଦୁଷ୍ଟମି ସହିବା ଆଉ ଙ୍କ କରିବା।
ଫପା।
ନାଇଁ ମୋ ପୁଅ ଯେତେବେଳେ ଜନ୍ମ ହେଇଥିଲା ମାନେ ବ ମାନେ ନାକେରେ ପୁରା ପାଣି ପିଆଇଦିଏ କାହିଁ କହିଲ ମୁଁ ଏକୁଟିଆ ଧରା ଧରି ରାତିରେ ସିଏ ଫୁଟିଆ ଧରା ଧରି କଲା ବେଳକୁ ଅଣ୍ଟାମୁ ସିଜିରିଙ୍ଗ୍ କି ଇଆଡେ ଅଣ୍ଟା କଣ ହେଇଯାଏ ଇଆଡେ ପେଟ ପୁରା ନାଖିଯାଏ ଆଉ ଭାରି ହଇରାଣ କରେ ଆଉ ଥିବି ଥିବି ହୁଉନି ଏତେ ଜୋର ତା ଉପରେ ଚିଲ୍ଳାଏ ଯେ ସେ ଖାଲି ରାଗୁଥିବି ତା ଉପରେ।
ରାଗିଲେ ସେ କଣ ଜାଣିବେ।
ହଁ ବା ରାଗୁଥିବି ଖାଲି କିନ୍ତୁ ଅଇଁଛା ମୁଁ ଭାବୁଚି ସେଇ ଛୁଆ ବେଳ ତା ଛୁଆ ବେଳ କଥା। ତା ହଁ ବା।
ଆମେ ଘରେ ପାଖାପାଖି ଛ, ସାତ୍, ଆଠ, ନ ଜଣ ନ ଜଣ ଯେ ହଇରାଣ ଆମ ବା ତାପରେ ଏନି ଟାଇମ୍ ତାଉ ଧରି ପକଉଛନ୍ତି। ହେଲେ ବି ଯାହା ହେଲେ ବି ପାଞ୍ଚ ଦଶ ମିଣ୍ଟି ସିଏ ଶୋଇଲା ବଳେ କି ଖାଇଲା ବେଳେ ହେ ଖାଇଲା ବେଳେ ତ ସେ ଖୁଆଇ ଦୋଉନି ଆଉ।
ହଁ ହଁ ଖାଲି ଭିଡ଼ି ଆଣୁଥିବ।
ଭିଡିଆଣେ ନାଁ କେତେ ଦୁଷ୍ଟ। ଛୋଟ ପିଲା ଜାଣିଚ ଚାଲିଲା ବେଳେ ତ ଯୋଉ ଯୋଉ ଦୁଷ୍ଟ ହେବେ।
ହଁ ହଁ ଛୋଟ ଛୁଆଟା ଆଉ।
ବ ବ ବ ଏଇଠି ବ। ଆଉ କଣ?
ହଉ।
ତମେ କଁ ଖାଇଚ?
ମୁଁ ସେଇ ଚା ବିସ୍କେଟେ ଆଉ ମୁଢ଼ି ହେରିକା ପକେଇ ଖାଇ ଦେଇଥିଲୁ ଆଉ।
ହଁ ମୁଁ ତୋ ହେଇ ଚାହା ଆଉ ବିସ୍ ଦେ ଆଜି ମୁଢ଼ି ନୁହଁ ଖାଲି ଚାହାକୁ ବିସ୍କିଟି।
ସକାଳୁଆ ତମେ ଚାହା ତାହାଲା କ୍ଷୀର ଚାହା କର ନାଁ ଅମୁଲ ଚା?
ଅମୁଲ ଚା ଆମର। ଆମର ଗାଈ ଅଛି ଗାଈ ଅଛି ଯେ କିନ୍ତୁ ଆଉ କେତେ ଦିନ ଗଲେ ଏ କ୍ଷୀର ଦବ ଆଉ ଦେଇନି ଆଉ।
ଅହ ଆଉ ଆମର ବି ସେଇ କ୍ଷୀର ଚା।
ସେ ଆମୁଁ ଗାଈ ଆଉ ମାସେ ଖଣ୍ଡେ ଗଲେ
ଅହ ଜନ୍ମ କରିଛି ନାଇଁ?
ହବ ହବ ମା କହୁସନ୍ତି ରିସେଣ୍ଟଲି ହବ ହୁଁ।
ଆଉ ଘରେ ସମସ୍ତେ କଁ କରୁଛନ୍ତି?
ମୋର ଏ ଆମା ଆଇ ରୁଟି ଖାଇ ବଇଛନ୍ତି, ବାପା ଖାଇକି ମାର୍କେଟ ଗଲେ। ଇଏ ବି ଖାଇକି ଗଲେ।
ହଁ ମାର୍କେଟ କଁ କିଣା କିିଣି ପାଇଁ ନାଁ କଣ ବେପାର ଫେପାର
ଘର ଭଡା ଆଣିଆକୁ ଯାଇ
ଅହ।
ମାର୍କେଟ ଯାଇଛନ୍ତି ଭଡ଼ା ଆଣିଆକୁ ହୁଁ ‌
ହଁ ଆଉ ତମ ଶାଶୁ ମା?
ମା ଗଧୋଉଛନ୍ତି।
ତାଙ୍କର ଲେଟ କରି ଗାଧାନ୍ତି ନାଇଁ?
ଆ ମା ଲେଟ୍ କରି ଗନ୍ତି ଆଉ କେହି ଗାଧାନ୍ତିନି କେବଳ ମା
ହଁ ଶଶୁର ବି ଗାଧେଇ ପଡନ୍ତି।
ସଁ ସମସ୍ତେ ଚଞ୍ଚଳ କେବଳ ମା ଗାଧାନ୍ତି, ସେ ବର୍ଷା ଦିନ ଶୀତ ଦିନ ଶୀତ ଦିନେ ତ ଗୋ ତେ ଦେଖେଇବେ, କହିବେ ମତେ ଶୀତ ହଉଚି।
ଶୀତ ଦିନେ ନୁହଁ ମୋର ଛଅଟା ପାଁ ସାଢ଼େ ପାଂଶଟା ବର୍ତ୍ତମାନ ତ ସାଢେ ପାଂଶଟାରେ ପାଂଶଟାରେ ରାତି ପାଇଯାଉଚି ନା। ସାଢ଼େ ପାଂଶଟା ହଁ।
ତମ ଯା ବି ସେଇ।
ହଁ ସେ ସାଢ଼େ ଛଟା ଭିତରେ ଉଠି ପଡୁଛି, ଛୁଆଟା କୋଉ ଦିନ ରାତିରେ ହଇରାଣ କଲା ଯଦି ଟିକେ ଲେଟ ହେ ନହେଲେ ନାଇଁ ହଁ ହଁ।
ଛୁଆ ବି ଏବେ ବାହାର ଖାଦ୍ୟ ଖାଇବଣି ପା, ନା?
ନାଇଁ ଖାଇଲାଣିି ବାହାର ଖାଦ୍ୟ ବୋଲି ଯାହା ବନେଇକି ତାକୁ ଦବ ଆଉ, ସିଝା ସିଝି କରିକି କଦଳୀ ନହେଲେ କଞ୍ଚା କଦଳୀ ଭାଜିକି ଦିଅ ସିଝେଇକି ସନ୍ତୁଳା ଯାହା କରିକି ଦିଅ
ହଁ ହଁ।
ଖାଉଚି।
ହଁଁ ଏଇକେତ ସେଇଆକୁ ଖାଇବେ ଆଉ।
ହୁଁ ତମ ପୁଅ ତ ଦୁଇ ବର୍ଷ ବୋଧେ?
ହଁ ଦି ବର୍ଷ ଆଠ ମାସ ହେଇଗଲାଣି।
ଦି ବର୍ଷ ଆଠ ମାସେ ତିନି ବର୍ଷ ଭଳିଆ, ବାହାର ଖାଦ୍ୟ ଖାଇବେଣି ଖିଆ ପିଆ
ଏଇ କୁମାର ପୂର୍ଣ୍ଣିମା ଦିନେ ଥାଇକି ଜନ୍ମ ହେଇଚି।
ହଁ ହଁ କୁଆଁର ପୂର୍ଣ୍ଣିମା ହେଲେଏଇଟା କୋଉ ମାସ ହେଲା ଆଶ୍ୱିନ ନା କଣ ହଁ।
ଉଁ ନାଇ ମ ଏଇଟା ଆସିନ ନୁଅ ଏଇଟା ନାମ ଏଇଟା ଜେଷ୍ଠ ନା।
ଏଇଟା ସିନା ଜ୍ୟେଷ୍ଠ ଏଇଟା ସିନା କୁଆଁର ପୁନେଇଟା ହେଲା ଆସିନ ମାସ।
ଆସିନ ମାସ ହଁ କୁମାର ପୁନେଇଟା ଆସିନ ମାସ ହଁ।
ହୁଁ।
ଏ ଗ୍ରହଣ ଲାଗିବ। ମାନେ ଆଜି ରାତି ରାତିରୁ ଗ୍ରହଣ ଲାଗିବ ତ
ହୁଁ।
ଆହୁ ଯାଇକି ଗ୍ରହଣ ସପ୍ତାହରେ ଏ ଭଲ ନୁହଁ କହିଲେ ଆଜି ଯାଇକି ଯାଇକି ମାନେ ଆ କା ଆଜି ରାତ୍ ରାତିରେ ଲାଗିବ ଆଜି ସେଇ ପାଞ୍ଚଟା ସୁଦ୍ଧା ଗଲୁ ସେଇ ତିନିଟା ଚାରିଟା ସୁଦ୍ଧା ଗଲୁ ହାରି। ପାଞ୍ଚଟା ଛପନ ରେ ଇଏ ଜନ୍ମ ହେଲା ଆଉ।
ସିଜରିଙ୍ଗି କରିଦେଲ ଆଉ?
ହଁ ସିଯେରିଙ୍ଗି ହେଲା ସିଯେରିଙ୍ଗି ନହେଲେ ମୋର ପ୍ରୋବ୍ଲେମ ଥିଲା ହେଲା।
କଣ୍ଟେ?
ମୋର ପ୍ରୋବ୍ଲେମ ଥିଲା ଗୋଟେ ଗୋ ଗୋଟେ ଛୁଆ ଜାଣିପାରୁଥିବ ହେଲା ମାନେ ପେ ପେଟରେ ଇଏ ହେଇଥିଲା ଅଢେଇ ମାସ ହେଇଥିଲା। ଆଉ ସେଥିପାଇଁ କି ହଁ ଡକ୍ଟର କହିଲେ ରିକସ ନବା ପାଇଁ କି।
ହଁ।
ଅ ରିକ୍ସ ନ ନବା ପାଇଁ କହିଲେ ଯାଇକି ଏ ସିଯରିଂ କରିଦେ।
ସେ ଭଲ କରିଚ ମୋ ଝିଅ ଟା ବି ମୋର ସିଜରିଙ୍ଗି ହେଇଚି ଯେ।
ସିଯେରିଂ ଅଣ୍ଟା ପେନେ ହୁଏନି? ମୋର କିନ୍ତୁ ଅଣ୍ଟା ପେନ୍ ହଉଚି।
ନାଏଇଟା ଧ ଧ ବାବା ନେ ରି ଏସି ରିମୋଟ। ନାଇଁ ମୋର ଏପର୍ଯ୍ୟନ୍ତ କିଛି ମାନେ ପେନ୍ ଫେନ୍ କିଛି ବୋଲି ନା। ହେଇଠି ଯେତିକି ମାସେ ଖଣ୍ଡେ ଦରଜ ଆସିଲା ପେଟଟା ତାପରେ ଯୋଉୟା କୁ ସେୟା। କିଛି ହେଇନି ଦିନକ ପାଇଁ ପେଟ କଣ ଅଣ୍ଟା କଣ? କିନ୍ତୁ ଅତ୍ୟଧିକ ଥଣ୍ଡା ହେଲେ ମାନେ ବର୍ଷା
ପେନେ ହବ।
ହଁ ଅଣ୍ଟା ମାନେ ମୁଁ ଠିଆ ହେଇଥିବି ଗୋଟେ ଜାଗାରେ
ହଁ।
ମତେ କିଏ ଜଣେ ପେଲି ଦେଲା ଭଳିଆ ମୁଁ ଆଗୁକୁ ବଢିଯିବି।
ହୁଁ।
ତୋର ଜେମିତି ଅଣ୍ଟା ମାରେନି ମତେ ହେନ୍ତି କିଏ ପେଲି ଦଉଚି ସତ ସତିକା ମୁଁ ପଡିଯିବି ମତେ ଏନ୍ତୀ ଲାଗିବ।
ହଁ ପା ଅ ଟା ସେମିତି ହୁଏ ମୋର ତ ସେଇ ଆଉ ଯଦି କୋଉଦିନ ହଁ ଜଦି କଉଦିନ ଚିତେଇକି ଶୋଇପଡିଥିବି ବିଶ୍ୱାସ କର ମାନେ ଅଣେଇ ହେବି ବୋଲିକି ମ ମତେ ମାନେ ସାତ ଦିଗ ପୁରା ଅନ୍ଧାର ଦେଖାଯିବ।
ହଁ ମୋର ବି ହେଟେ ଯେତେବେଳେ ଝିଅ ଥିଲା ମତେ ହେଏନ୍ତିହଉଥିଲା ତାପରେ ଆଉ ହେଇନି। ମାନେ ଜମା ଏପଟୁ ବୁଲି ପାରିବୁନି କି ହେପଟୁ ବୁଲି ପାରିବୁନି।
ହଁ ହଁ ବା ମୋର ପା ସେମିତି ହୁଏ।
ହୁଁ ଜମା ଏପଟ ବୁଲି ପାରିବୁନି କି ହେପଟ ତୁ ବୁଲି ପାରିବୁନି। ଏମତି ହେଲା ଆଉ ଅଣ୍ଟା ଆଉ ଏ ହେଇସାରିଲା ପରେ ଆଉ କିଛି ନାହିଁ।
ହଁ।
ହୁଁ। ଆଉ କେତେବେଳକୁ ଖାଉଛ ଦିହି ପହର ବକ୍ତଟା?
ହଁ।
ଦିପରୁ କେତେବେଳୁ ଖିଆ ପିଆ ଚାଲିଛି?
ହ୍ୟାଲୋ ଦୀପରକୁ କେତେବେଳକୁ ଖିଆପିଆ ଚାଲିଛି?
ଆମର ଆମର ସେଇ ବାରଟା ସାଢେ ବାରଟା ଗୋ ସାଢେ ଗୋଟାଏ ସୁଦ୍ଧା ଗୋଟାଏ ସୁଦ୍ଧା ସବୁ ସରିଯିବ। ତା ବାବା ଯଦି ଟିକେ ଲେଟରେ ଆସିବେ ଦିଟା ସୁଦା ତାହେଲେ ଯାଇକି ଟିକେ ଟାଇମ୍ ଲାଗିବ ଆଉ। ମୁଁ କିନ୍ତୁ ଦିନରେ ଶୁଏନି ଦିନରେ ଶୋଇଲା ମାନେ ମତେ ରାତିରେ ନିଦ ହୁଏନି ହିଁ।
ନାଇଁ ଦିନରେ ଅଳ୍ପ ଟିକେ ଆମେ ଗଡୁ ନା
ଯଦି କେତବେଳେ ହଁ ଯଦି କେତେବେଳେ ଯଦି ନିଦ ହେଇଯାଇଥିବ ତାହେଲେ ଶୋଇ ହଁ ଶୋଇ ପଇଲିି ନହେଲେ ପ୍ରାୟ କିନ୍ତୁ ମୁଁ ଦିନରେ ଶୁଏନି।
ଆଉ?
ବୋପାଲୋ କୁହନି କୁହନି ରାତି ମତେ ଗୋଟାଏ ହେଇଯିବ ଶୋଇଲା ବେଳକୁ।
ବର୍ତମାନ ଖରା ଦିନ ହଉଛି ସେଇଆା ଯେଦି ଦିନ ବେଳେ ତ ଗରମ ସକାସେ ଟିକେ ଶୋଇ ହଉଛି ହେଲା? ରାତି ହେଇଯିବ ଶୋଇବାଟା ରାତି ଦିଟା ତିନିଟା ବାଜି ଯାଉଛି।
ହଁ ବା ହଁ। ସେଥିପାଇଁ ଡରିକି ଶୋଉନି ମୁଁ ଯଦି ଦିନରେ ନସୋଉଛି କିନ୍ତୁ ରାତିରେ ମୋତେ ଠିକ ଠାକ ପୁରା ନିଦ ହେଇଯାଉଛି ଦଶଟା ବାଜି ନଥିବ ନିଦ ମାଡୁଛି।
ହଁ ମୋବାଇଲ ଦେଖି ଏଗାରଟା କିନ୍ତୁ ଏଗାରଟା ଭିତରେ ନିଦ ଟା ଆସୁଛି ଯଦି ଦିନ ବେଳେ ନସୋଇବ।
ହଁ ହଁ ହଁ ହଁ ସେଇ ତାରି ଭିତରେ ତ ନିଦ ଟା ପୁରା ଆସୁଛି।
ହଁ ହଉ।
ହଉ ହଉ। ରହିଥିନି ମୁଁ।